ଆଜ୍ଞା, ବନ୍ଧୁ ନମସ୍କାରେ।
ଆଜ୍ଞା, କେମିତି ଅଛନ୍ତି?
ଏବେ ଆମେ ବହୁତ ଭଲ ଅଛୁ। ବହୁତ କୁଶଳ ଅଛୁ। ଆଉ ଆପଣ କେମିତି ଅଛନ୍ତି।
ଏବେ ବହୁତ କୁଶଳ ଅଛି ଆଉ। ବର୍ଷାରେ ପଖାଳ ଖାଇକିରି ଶୋଇବା କଥା। ଆଉ କଣ?
ହଁହଁ ପଖାଳ ଖାଇଦେଇକି ଶାଗ ଭଜା ପଖାଳ ଖାଇଦିଅ ଶୋଇପଡ଼। ରାତିରେ ରାତିରେ ବି ଖାଇଦିଅ।
ହିଁ ହିଁ ଆଜ୍ଞା।
ଆଉ ଦେହ ପା କେମିତି ଅଛି?
ଦେହ ପା ଭଲ ଅଛି ଆଉ।
ହୁଁ ହୁଁ।
ଆଉ ଆପଣଙ୍କର ପରିବାର ବର୍ଗରେ ସମସ୍ତଙ୍କ ଦେହ କୁଶଳ ଅଛି?
ହଁ ସବୁ ଏବେ ବହୁତ ଭଲ ଅଛନ୍ତି। ଆଉ ଏଇ ବାପା ବାପା ମାଆଙ୍କର ଟିକେ ଆଣ୍ଠୁ ଗଣ୍ଠି ଟିକେ ଧରୁଛି ଆଉ। ବୁଢା ହେଲେଣି ଯେହେତୁ। ଆଉ ବୟସ ହେଲା ଆଣ୍ଠୁ ଧରୁଛି ସେ ଟିକେ ବିନ୍ଧା ହୋଉଛି ଆଉ। ତା ପାଇଁ କିଛି ଆୟୁର୍ବେଦିକ ମେଡିସିନ ଏଇ ଔଷଧ ଆଣି ଦେଇଥିଲୁ। ସେଇଆାକୁ ଖାଉଛନ୍ତି। ଏମିତି ଆଉ।
ଆଜ୍ଞା। ଓହୋ।
ଆଉ?
ଆଜ୍ଞା?
ଆପଣ ଏବେ କଁ କରୁଛନ୍ତି।
ଏ ମୁଁ ଖାଉଥିଲି ଟିକେ ଆଉ।
କଁ ଖାଉଛନ୍ତି।
ବରା।
ହଁ ହଁ।
ହୁଁ।
ଆଉ?
ଆଉ ଆପଣ ରଜରେ କୁଆଡ଼େ ବୁଲିବାକୁ ଯାଇଥିଲେ?
ରଜରେ ନାହିଁ ଆଜ୍ଞା। ଆମେ କିଛି ବୁଲିବାକୁ ଯାଇପାରିଲୁ ନାହିଁ। ଯେହେତୁ ଆମର ଜେଜେମା ଚାଲିଗଲେ। ଆମେ ଏଇ ଯାଇପାରିଲୁ ନାହିଁ କୁଆଡ଼େ ବି। ହଁ।
ଆଜ୍ଞା।
ଆପଣ କୁଆଡ଼େ ଯାଇଥିଲେ? ରଜରେ ବୁଲିବାକୁ।
ମୁଁ ଯାଇଥିଲି କାଶ୍ମୀରର ଯାଇଥିଲି।
ଯାହା ହଉ ଆପଣଙ୍କ ଭାଗ୍ୟ, ଆମ ଦୁର୍ଭାଗ୍ୟ।
ଆଜ୍ଞା। ଆମର ଆମର କାଶ୍ମୀରକୁ ତ ଆମେ ଏକ ପ୍ରା ମାନେ କଣ କହିଲେ? ପୃଥିବୀର। ମାନେ ଆମର ପୃଥିବୀର ସ୍ୱର୍ଗ ବୋଲି କାଶ୍ମୀରକୁ କୁହାଯାଏ।
ହୁଁ।
ଭାରତର ଉତ୍ତର ଦିଗରେ ଅବସ୍ଥିତ କାଶ୍ମୀରକୁ। ପୃଥିବୀର ସ୍ଵର୍ଗ ବୋଲି କୁହାଯାଏ। ଏହା ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିଲେ ମନ ଆନନ୍ଦରେ ଭରି ହୋଇ ଯାଏ। ବୁଝିଲେ? ଗଛ ଓହୋ ହ୍ୟାଲୋ।
ଆଜ୍ଞା।
ଆଜ୍ଞା। ଏଇ ଯୋଉ ଗତ ଛୁଟି ଗଲା ଆମର ରଜ ଛୁଟି ରେ।
ହଁ।
ହୁଁ ମୋର କାଶ୍ମୀର ଭ୍ରମଣର ଅ ମାନେ ସୁମତେ ସୁଯୋଗ ମିଳିଲା କାଶ୍ମୀର ଭ୍ରମଣ କରିବା ପାଇଁ। ଯାହା ଯାତ୍ରା ମୋ ପାଇଁ ଏକ ସ୍ମରଣୀୟ ଅନୁଭୂତି ହେଲା।
ହଁ।
ଆଜ୍ଞା ଆମେ ପ୍ରଥମେ ମାନେ କେମିତି ଗଲୁ କହିଲୁ? ହଁ ପ୍ରଥମେ ଆମେ ଶ୍ରୀନଗର ରୁୁ ପ୍ରଥମେ ଆମେ ଯାଇ ଶ୍ରୀନଗରରେ ପହଞ୍ଚିଲୁ। ପହଞ୍ଚିଲା ପରେ ଡାଲତ୍ର ହ୍ରଦର ସୌନ୍ଦର୍ଯ୍ୟ ଦେଖି ମୁଁ ମନ ମୁୁଗ୍ଧ ହୋଇଗଲି ମନ୍ତ୍ରମୁଗ୍ଧ ପୁରା ହୋଇଗଲି।
ହୁଁ।
ହ୍ରଦରେ ଭାସୁଥିବା ଶିକାର ନୌକା ଯାତ୍ରା ପାଇଁ ଉଁ ଅତ୍ୟନ୍ତ ରୋମାଞ୍ଚକ ଥିଲା। ହ୍ରଦର ଚାରି ପା ପାଖରେ ଥିବା ପର୍ବତମାଳା ଓ ସବୁଜ ପ୍ରାକୃତିକ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ଏତେ ସୁନ୍ଦର ଲାଗୁଥିଲା ସେ ଦୃଶ୍ୟ ମାନେ ଡ଼ଙ୍ଗା ରେ ଯେତେବେଳେ ଆମେ ଟିକିଏ ବୁଲିଲୁ ବହୁତ ଭଲ ଲାଗିଲା। ଆଜ୍ଞା ସେ ଦୃଶ୍ୟ ବହୁତ୍ ଅଲୋ ଅଲୋକକୀୟ ମାନେ ପାଣି କି ପାଣି ସେଥିରେ ହଂସ କିଛି ଟା ଭାସୁଥିଲେ। ମାନେ ପହଁରୁୁ ଥିଲେ ଏମିତି।
ଆପଣ ପୁରା ବୁଲାବୁଲି କରି ଆସିଲେ। ଆମେ କିନ୍ତୁ କୁଆଡେ ଯାଇପାରିଲୁ ନାହିଁ।
ଆଜ୍ଞା। ତାପରେ ଆମେ ଗୁଲ ମଗର୍ ଓ ପହଲା ଗ୍ରାମ ଯାତ୍ରା ମଧ୍ୟ ଆମେ କରିଥିଲୁ। ବହୁତ ଆନନ୍ଦମୟ ଥିଲା ସେ ଦୃଶ୍ୟ। ଅଁ ଲୁଗ୍ନ ଯୋଉ କଣ କହିଲେ ପହଲଗ୍ରାମରେ ତ ଯୋଉ ଏବେ ହଁ ମାନେ ଆର ବ ର୍ଷ ବୋଧେ ହୋଇଥିଲା ଯୋଉ ଗୁଳିକାଣ୍ଡ ଆପଣ ଜାଣିଥିବେ। ତାପରେ ଗୁଲମର୍ଗର ତୁସ୍ତାରାଞ୍ଚନ ପର୍ବତ ଓ ପହଲାଗ୍ରାମର ସବୁ ସବୁଜ ଉପତ୍ୟାକା ମନକୁ ଶାନ୍ତି ଦେଇଥିଲା। ସେଠାରେ ଘୋଡ଼ା ଘୋଡା ସବାରି ଓ ତୁସାର ଖେଳ ହଁ ଆମେ ବହୁତ ଉପଭୋଗ କଲୁ। ବୁଝିଲେ? କାଶ୍ମୀରର ଲୋକମାନେ ମଧ୍ୟ ଅତ୍ୟନ୍ତ ସରଳ। ଓ ମାନେ କଣ କହିଲେ? ଆର୍ଥୟ କ ମାନେ କଣ କହିଲେ? ସହାୟକ ବହୁତ ସାହାଯ୍ୟକାରୀ। ଆଜ୍ଞା। ସେମାନଙ୍କର ଆଜ୍ଞା ସେମାନଙ୍କର ସଂସ୍କୃତି ଓ ଖାଦ୍ୟ ମଧ୍ୟ ଆକର୍ଷଣୀୟ। ଅ କାଶ୍ ମିର ଯାତ୍ରା ମୋର ଜୀବନର ଏକ ମାନେ ଅଭୁଲା ସ୍ମୃତି ହୋଇ ମୋ ଜୀବନରେ ରହିଯିବ ସବୁଦିନ ପାଇଁ।
ହୁଁ ବନ୍ଧୁ ଆମର ତ ଆପଣଙ୍କୁ କୋଉ ଖାଦ୍ୟ ବହୁତ ଭଲ ଲାଗେ? ବାଇଗଣ ବାଇଗଣ ଭଲ ଲାଗେ?
ନାଇଁ। ମତେ ତ ବାଇଗଣ ଭଲ ଲାଗେନି। ମୁଁ କାଶ୍ମୀର କଥା କହିଲି ମାନେ ତାପରେ ବି କହିଥାନ୍ତି ଖାଇବା କଥା ହେଲା। କାଶ୍ମୀର୍ ଭ୍ରମଣ ମତେ ତ ପ୍ରକୃତରେ ସୌନ୍ଦର୍ଯ୍ୟ ନିକଟକୁ ଅଁ ନିକଟର ଅନୁଭୂତି ଜଣାଇ ଦେଲା। ମୋ ମନ ଆନନ୍ଦରେ ପୁରୀ ଉଠ୍ ଠିଲା। ମୋର ଗୋଟେ ସ୍ୱପ୍ନ ଥିଲା ଯେ ମୁଁ କାଶ୍ମୀର ବୁଲିବା ପାଇଁ ଯିବି ଆଉ ମୁଁ କାଶ୍ମୀର ବୁଲିକିରି ବହୁତୁ ମାନେ ଆନନ୍ଦିତ ଏତେ ଯେ ମୁଁ ଏବେ ବି ଭାବିଲେ ମୋ ମନ ଖୁସି ହେଇଯାଉଚି। ଯେ ମୁଁ ଏତେ ସୁନ୍ଦର୍ ଜାଗା ମାନେ ଆଉ ଥରେ ବି ମୁଁ ଯିବାକୁ ଚାହିଁବି ସେ ଜାଗାକୁ ଏତେ ସୁନ୍ଦର ଜାଗା। ଏ ସେଠି ଆମର ଅ-ଅଙ୍ଗୁରୁ ସେଉ ଆଉ ଅକ୍ରୋଡ୍ ଏସବୁ ବହୁତୁ ମାନେ ଭଲମିଳେ ସୁଲଭ ମୂଲ୍ୟରେ ରେ ବି ମିଳେ। ମତେ ତ ମାନେ ଅଧିକ କରି ପନିପରିବା ବି ଭଲ ଲାଗେଷଫଳମୂଳ ବି ବହୁତୁ ଭଲ୍ ଲାଗେ। ଯେମିତି କିି ସେଉ ଅଙ୍ଗୁରୁ କଦଳୀ ଆମ-ତାପରେ ସପୁରୀ ଏସବୁ ମାନେ ଯେତେ ଫଳ ଉପରେ ଯାହା ବି ଅଛି ମତେ ସବୁଫଳ ଭଲ ଲାଗେ। ଯଦି ଆପଣ ମତେ ଫଳ ସବୁ ଦେଇଦେବେ ମୁଁ ଖାଇକିରି ଦିନ ସାରା ରହିଯିବି। ଆଉ ତାପରେ ଆମର ପନିପରିବା ବାଇଗଣ ମତେ ଭଲ ଲାଗେ ବା ମାନେ ପୋଡିକି ଖାଇବାକୁ। ପଖାଳରେ ବାଇଗଣ ପୋଡା ଟମାଟର୍ ପୋଡା ତା ଦେହରେ ଟିକେ ବଢି ପକେଇ ଚକଟିକିରି ଖାଇବାକୁ ଭଲ ଲାଗେ ରସଣ ପିଆଜ ଦେଇକିରି। ତାପରେ ପନିପରିବା ବିଷୟରେ ମତେ ସବୁ ଭଲଲାଗେ ବାଇଗଣ ଭଲ୍ ଲାଗେ କଖାରୁ ଭଲଲାଗେ। ବିମ୍ ଭଲ ଲାଗେ ବରୁଗୁଡି ଭଲ ଲାଗେ କଞ୍ଚା ଚୋବେଇ ଖାଇବା ପାଇଁ। ତାପରେ ଆମର ପାଣି କଖାରୁୁଟି ବେଶୀ ଭଲ ଲାଗେ। ଆଉ ଏବେ ତ ବର୍ଷା ଶୀତ ଦିନେ ଆମର ଏବେ ଶିମ ହବ। ଶିମ କଅଁଳିଆ କଅଁଳିଆ ଜହ୍ନି କାକୁଡି ଏସବୁ ମତେ ବହୁତ ପସନ୍ଦ୍।
ଆମର ତ ଏବେ ଲଗେଇଚୁ ବାଇଗଣ ଲଗେଇଚୁ କାକୁଡି ଲଗେଇଚୁ। ସାରୁ ଲଗେଇଛୁ ବାଡିରେ ସବୁ ଲଗାଯାଇଛି। ବାଇଗଣ ମତେ ବହୁତ୍ ଭଲଲାଗେ। ଆଉ ଜମିକୁ ଦୁଇ ତିନି ଥର ଚାଷ କରନ୍ତି କରାଯାଏ। ପ୍ରତି ଏକରକୁୁ ଆଠ ଆଠ ଦଶ ଟନ ପଚା ଗୋବର ଖତ ମି-ମିଶାଯାଏ।
ଆଜ୍ଞା।
ପ୍ରଥମ ଆମେ ତଳିରୁ ଯାଇଁକି କେ-ତ ନର୍ସରୀରୁୁ ତଳି ନେଇକି ଆସୁ। କିଣିକି ନେଇକି ଆସୁ। ପଚିଶ୍ ତିରିଶ୍ ଦିନ୍ ପରେ ଚାଷ ଜମିକୁ ନେଇ ଲଗାନ୍-ଲଗାଯାଏ। ଆଉ ଧାଡି ଧାଡିରୁ ଧାଡି ଛ ଛଅଶରୁ ପଚସ୍ତରୀ ସେଣ୍ଟିମିଟର ଅଁ ଗଛରୁ ଗଛ ପଚା-ପଇଁଚାଳିଶରୁ ଷାଠିଏ ସେଣ୍ଟିମିଟର ଆମେ
ଆଜ୍ଞା।
ଧାଡି କରି ଲଗାଉ। ଚାରା ଲଗାଇବା ପରେ ସଙ୍ଗେସଙ୍ଗେ ପାଣି ଆମେ ଦେଇଦିଉ। ପରେ ସା-ପାଞ୍ଚ ସାତ ଦିନ୍ ପରେ ମାଟିର ଆଦ୍ରତା ଦେଖି ପାଣି ଆମେ ଦେଇଥାଉ। ଆଉ ଗୋବର ଖତ ସହିତ ସୁପା-ସୁପାରିଶ୍ ଅନୁଯାୟୀ ଉଁ ଆମେ ସାର ଏନ୍ ପିି କେ ସାର ପ୍ରୟୋଗ କରୁନ୍। ଗଛ ଗଢିବା ସମୟରେ ନାଇଟ୍ରୋଜେନ୍ ବାଗ କରି ଦିଅ ଦେଇଥାଉ ଆମେ। ଫଳ ଓ କାଣ୍ଡ ଛିଦ୍ର ଛିଦ୍ର କା - କାରି ପୋ -ପୋକକୁ ନିୟମିତ ନଜର ରଖିଥାଉ। ଆକ୍ରାନ୍ତ ଫଳ ଓ ଡାଳ
ଆଜ୍ଞା। ବନ୍ଧୁ
ହ ନଷ୍ଟ କରିଦଉ। ଆବଶ୍ୟକ ହେଲେ ବା ଲଗାଇବା ର ଷାଠିଏ ରୁ ଅଶୀ ଦିନ ପରେ ଫଳ ତୋଳିବା ଆରମ୍ଭ ହୋଇଥାଏ। ଏମିତି ଆମେ ତୋଳି ଅ ଆମର ବହୁତ କିଛି ଗୁଜାର ମେଣ୍ଟି ଦିଅ ଆଉ।
ଆଚ୍ଛା।
ହୁଁ ବହୁତ ଭଲ ଲାଗେ ମତେ ବାଇଗଣ ଚାଷ କରିବାକୁ।
ଆଜ୍ଞା ବାଇଗଣ ଚାଷଟି ଆପଣ ଅ ମାନେ ସମୟ ସମୟ ହୁଡା ଦଉଥିବେ, ପାଣି ଦଉଥିବେ, ତାପରେ ପୋକ ଯଦି
ଏବେ ତ ବର୍ଷା ଦିନ ଆମକୁ ବେଶୀ ପାଣି ଦିଆ ଦବାକୁ ପଡେ ନାହିଁ। ଖରା ଦିନରେ
ଆଛା ବର୍ଷା ଦିନେ ତ ପନିପରିବା ବହୁତ ସୁନ୍ଦର ହୁଏ।
ହଁ ବହୁତ ସୁନ୍ଦର ବି ଲାଗେ, ବହୁତ ସ୍ଵାଦିଷ୍ଟ ବି ଲାଗେ ଖାଇବାକୁ।
ଆଜ୍ଞା ଆପଣଙ୍କୁ କିପରି ଲାଗିଲା ମୋର କାଶ୍ମୀର ଭ୍ରମଣଟି?
କାଶ୍ମୀର ଭ୍ରମଣଟି ମୋର ବହୁତ ବଡ଼ ସ୍ୱପ୍ନ ଅଛି। ଆମେ ବି କେବେ ସୁଯୋଗ ମିଳିଲେ ଆମେ ଯିବୁ ବୁଲିବାଲି ଆସିବୁ। ବହୁତ ଭଲ ଲାଗିଲା ଆପଣ ଯୋଉ କହିଲେ କି ବହୁତ ସୌନ୍ଦର୍ଯ୍ୟ ଜେଗା। ସ୍ୱର୍ଗ କହିଲେ ବି ଚଳେ।
ଆଜ୍ଞା।
ବହୁତ ଭଲ ଲାଗେ ସେ ଜେଗା।
ଆଜ୍ଞା ଆଉ କେବେ ଆପଣ ଯିବେ ବୁଲି ଆସିବେ ଆଉ। ଆଉ ମତେ ବି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ଆଜ୍ଞା। ଆପଣଙ୍କର ବହୁତ ସମୟ ମୂଲ୍ୟବାନ ସମୟ ମୋତେ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ମୋର କଲ ଟି ଏଇଠି ସମାପ୍ତ କରୁଛି ଆଜ୍ଞା।
ଧନ୍ୟବାଦ ରଖନ୍ତୁ ଧନ୍ୟବାଦ।